ହ୍ୟାଲୋ।
ହଁ କଣ କରୁଛ?
ଏଇଠି ଟିଭି ଦେଖା ହଉଛି ସବୁ ଠିକ ଠାକ ଶୁଭୁଛି ତ।
ହଁ ହଁ ଠିକ ଶଭୁଛି।
ଆଉ ତମେ କଣ କରୁଥିଲ?
ଏଇ ବସିଥିଲି ଆଉ।
ବସିଥିଲ ମାନେ ଘରେ ନା କୋଉଠି ବାଲକୁନି ହେରିକା ଏମିତି।
ନାଇଁ ଏମିତି ଘର ଭିତରେ ବସିଛି ଆଉ।
ଓହୋ ଆଉ କଣ ଖିଆ ପିଆ ହେଇଥିଲା?
ଏଇ ସକାଳେ ନିଜେ ସନ୍ଧ୍ୟାବେଳେ ଟିକେ ବାହାରକୁ ଯାଇକି ଖାଇଥିଲୁ ଆଉ ସାଙ୍ଗମାନେ ମିଶିକି ଆଉ।
ବାହାରକୁ ସବୁବେଳେ ନା ଏମିତି ଦିନେ ଦିନେ ଯାଅ?
ଏମିତି ଦିନେ ଦିନେ ଯେହେତୁ ମୁଁ ଗୋଟେ ପାର୍ଟ ଟାଇମ୍ କାମ କରୁଛି କେକ୍ କାମ କରୁଛି ତ ସେ ସେଥିପାଇଁ ସବୁବେଳେ ଯାଇପାରେନି ଆଉ।
ହୁଁ ହୁଁ ବେଳେ ବେଳେ ଗଲେ ବି ଭଲ। ବାହାରି ଜିନିଷ ଗୋଟେ ସବୁବେଳେ ଖାଇବା ଟା ଆମ ଦେହ ପାଇଁ ଭଲ ନୁହଁ ନା।
ହଁ।
ଏମତି କେତେବେଳେ କେମିତି ସାଙ୍ଗସାଥୀ ମୋ ସାଙ୍ଗ ଟିକେ ଯିବା କଥା ଆଉ।
ଆଉ ତମର ପଢାପଢି କଣ ଚାଲିଛି ହଁ ଆମ ଘରେ ସବୁ ଭଲ ଅଛନ୍ତି।
ପଢ଼ାପଢ଼ୀ ଭଲ ଚାଲିଛି ଆଉ।
ଚାଲିଛି ଏଇନ ନା।
ହଁ।
ହଁ ଓଁ କଣ ପ୍ଲସ୍ ଟୁ ନା ପ୍ଲସ୍ ଥ୍ରୀ ଚାଲିଛି?
ନାଇ ପ୍ଲସ ଥ୍ରି ତ ଏବେ ସରିଲା ଏବେ ଗଭମେଣ୍ଟ ଚାକିରି ପାଇଁ ଟିକେ ପଢୁଛି।
ଓ ଏଣ୍ଟାନ୍ସ ହେରିକା ଯୋଉ ଦବ ଆଉ ନା।
ହଁ।
ଏବେ ବା ଯୋଉ କଣ ସବୁ ବାହାରି ଥିଲା ଗଭମେଣ୍ଟ ଇଏ ର।
ହଁ ମୁଁ ତ ପକେଇଥିଲି ଆର୍ ବି ଆଇ ପରୀକ୍ଷା ଦେଇଥିଲି। ତା ତା ରେଜଲ୍ଟ ଏଇ ବାଇଶ ତାରିଖରେ ବାହାରିଲା କିନ୍ତୁ ସିଲେକ୍ଟ ହେଇନି ଆଉ ତାପରେ ଆର୍ ଆର୍ ବି ଦଉଛି ଆର୍ ଆର୍ ବି ପକେଇଛି। ଗ୍ରୁପ୍ ଡି ଟା ପକାଇଛି ଆଉ।
ଅ ହଁ।
ହଁ ନାଇ ଏଇନେ ସବୁ ବାହାରି ଥିଲା ନା ମୁ ଏ ଦେଖିଥିଲି ସବୁ ୟୁଟ୍ୟୁବ ହରିକାରେ। ଇନଷ୍ଟାରେ ସବୁ ଛାଡ଼ୁନାହାନ୍ତି ଏଇ ନ୍ୟୁଜ୍ ଯୋଉ ଆସୁଛି। ସେଇଠୁ
ସେଇଠୁ ମୁଁ ଜାଣିଲି।
ଭଲ ଟ୍ରାଏ କର ସେମତି ଲକ୍ ଉପରେ କଥା ନା ଗଣମେଣ୍ଟ ଜବ କାହା ହାତରେ ନାହିଁ। ସେଇଠି ଚାଲିଥିବ ସାଙ୍ଗେ ସାଙ୍ଗେ ତାଙ୍କରି ଉପରେ ବି ଜବ୍ ସାଙ୍ଗେ ସାଙ୍ଗେ ହେଇଯିବ।
ସେଇଟା ତ ସତ କଥା।
ଆଉ ମୋର ଗୋଟେ ଥିଲା ଗୋଟେ ଭଉଣୀ ହିସାବରେ ହୁଁ ନିଜ ଇଏର ସିଏବି ତା ଜୀବନରେ ମାନେ ବହୁତ ଷ୍ଟ୍ରଗଲ କରିଛି ହେଲା। ଏମତି ପ୍ଲସ୍ ଥ୍ରୀ କରିଥିଲା। ହଁ ବିଡି ଫିଡି ବି ସବୁ ଆରମ୍ଭ କରିଥିଲା। ତାପରକୁ ତାରି ସାଙ୍ଗରେ ବି ମୋର ଆଉ ଗୋଟେ ଭଉଣୀର ଝିଏ ଦି ଜଣ ଯାକ ପ୍ରାୟ ବିଡି କରିଥିଲେ।
ହଁ ହ ହଁ
ତାପରେ ସିଏ ବି ତ କୋଉଠି ଜବ ଫବ୍ କିଛି ମିଳୁନଥିଲା ସେଠୁ ଭୁବନେଶ୍ୱରରେ ରେଣ୍ଟରେ ରହି ଉଁ ଯାହା ଯେମତି ଜବ୍ ଗୋଟେ ପାର୍ଟ ଟାଇମ୍ ଭଳିଆ ଏମିତି କରିକିରି ଥିଲା ତାର ଏବେ ଯୋଉ ଗୋଟେ ସିଲେକ୍ସନ ହେଲାନି ସବୁ ଟିଚରର ସିଏ ପୁରା ତାର ସିଲେକ୍ସନ ଆସିଯାଇଛି। ଆମ୍ ବି ସବୁ ଖୁସି ଯେ ଆଉ ଏତେ ପରିଶ୍ରମ କରିଥିଲା ନା ବୋହୁତ କଷ୍ଟ ପରିଶ୍ରମ କରିଚି ତାର ଗୋଟେ ଜବ୍ ପାଇଁ ପ୍ରାଇଭିଟ୍ ଜବ୍ ବି ତାକୁ କୋଉ ତ ମିଳୁନଥିଲା ନା ଆଜି କାଲି ତ ଜାଣିଥବ ନା ଆଉ ତ ରେଫ୍ ରେଫରେନ୍ସ ନଥିଲେ ମାନେ କିଏ କାହାକୁ ଆଉ ଜବ୍ ଦଉନାହାନ୍ତି ନା।
ସେଇଟା ତ ହଁ ଠିକି।
ହଁ। ତ ସେଥିପାଇଁ ତାକୁ ଆଉ କୋଉଠୁ ମିଳିଲାନି ଯା ହଉ ତାର ଗୋଟେ ଲକ୍ ଥିଲା ବିଲି ଏବେ ସବୁ ଯୋଉଁ ଏବେ ଯୋଉ ନିଯୁକ୍ତି ତାର ଆସଥିଲା ତ ସମସ୍ତେ ଖୁସି। ତାର ଏଇନେ ଗଞ୍ଜାମ ଡିଷ୍ଟି ହେଇଯାଇଛି। ହଁ ତାର ଏଇନେ ଗଞ୍ଜାମ ତା ସାଙ୍ଗେରେ ଆଉ ଗୋଟେ ଭଉଣୀ ଥିଲା ତାର ଆସିଲାନି ତାର ହେଲା। କିନ୍ତୁ ତାର ପୁରା ଦୂର ବାଟ ପଡିଲା ଆଗ ସବୁ ଫାଷ୍ଟ ତାର ଜବ୍ ନା ଗଞ୍ଜାମ ଡିଷ୍ଟିରେ ପଡିଛି। ତଥାପି ସିଏ ଯିବ। କାଇଁ ନା ଗମେଣ୍ଟ ଜବ୍ ଯେଟା ଆସଚି ଆଉ କଁ ଆମ ହାତରେ କୋଉଟା ହବ କି ଆମ ସହଜରେ।
ସହଜରେ
ସେ ଯାଇଙ୍କିରି କଲାଣି ଏଇେନ ତ ସାଲେରୀ ତାର ପୁଣି ଯାହା ହେଲେ ଟିଚର ସିପ୍ ମାନେ ପଚାଶରୁ ଆରମ୍ଭ ହେଇଯିବ ନା।
ହଁ।
ସେମତି ତମେ ବି ସବୁଥେରେ ଟ୍ରାଏ କରୁଥାଅ। କେତବେଳେ କଣ ଲକ ନା ସେମତି କିଛି କଇହବନି।
ହଁ। ଆଉ ଖାଇବା ସରିଲାଣି?
ନା ନା ଖାଇବା ପିଇବା ହେଇନି। ଏଠି ସବୁ ଆମେ ଟିକେ ସିରିଏଲ ହେରିକା ଦେଖୁଛୁ ତ ତାପରେ ଖାଇବା ଟା ଆରମ୍ଭ ହବ ଅଉ। ଆଉ ତମ ଘରେ ସମସ୍ତଙ୍କ ଦେହ ମୁଣ୍ଡ ଭଲ ଅଛି?
ହଁ ଭଲ ଅଛି ଆଉ।
ଆଉ କଁ ଖରା ଫରା ବର୍ଷା ଫର୍ଷା ନା କଣ ଆଜି? ଆଜି ତ ଆମର ଏ ଏପଟେ ଭାରି ଗୁଳୁ ଗୁଳି ହଉଚି ଭାରି ସନ୍ଧ୍ୟାବେଳଠୁ ପ୍ରବଳ ଗୁଳୁଗୁଳି।
ଆମର ବି ତ ଏପଟେ ବର୍ଷା ହଉଥିଲା ସକାଳେ ଏବେ କିନ୍ତୁ ଏବେ ଯୋଉ ଗରମକୁ ରହି ହଉନି।
ଦିନେରେ ବର୍ଷା ହେଇଥିଲା?
ହଁ ଦିନେରେ ବର୍ଷା ହେଇଥିଲା ଆଉ।
ନା ନା ଆମର ଏପଟେ ଜମା ବର୍ଷା ହେଇନି। ଖରା ଯେ ଯିବ ତ ସକାଳ ଆଟା ନଅଟାରୁ ପୁରା ପ୍ରବଳ ଖରା କିନ୍ତୁ ଟି କି କୋହଲା ବାରଟା ସାଡେ ବାରଟାରେ କୋହଲା କଲା କିନ୍ତୁ ବର୍ଷା ହେଇନି। ଆଉ ସନ୍ଧ୍ୟା ବେଳୁଠୁ ଏଇନେ ଏତେ ଜୋରେ ଗୁଳୁ ଗୁଳି ହଉ ନା ନା ଆମର ଏପଟେ ହେଇନି ଆଉ ସନ୍ଧ୍ୟାବେଳଠୁ ଏତେ ଗୁଳୁ ଗୁଳି ହଉଚି ମାନେ ପୁରା ରହି ହଉନି। ଏଇ ଟାଇପର ଆଉ। ଆଉ ରାତିରେ କଣ ଖାଅ ରୁଟି ନା ଭାତ?
ଏ ଆମର ଭାତ ବାବା ରୁଟି ଖାଆନ୍ତି ଆଉ। ଯେହେତୁ ଡାଇବେଟିସ୍ ହେଇକି ଅଛି ସୁଗାର ଅଛି ତ ହଁ ମୁଁ ଭାତ ଖାଏ।
ଉଁ ହୁଁ।
ଆମେ ମାମା ହେରିକା ଭଉଣୀରା ସମସ୍ତେ ଭାତ ଖାଇ ଥାେଉ ବାବା କାଲି ରୁଟି ଖାଆନ୍ତି ଆଉ।
ଓହୋ।
ହଁ, ହଁ, ହଁ।
ଆଉ ଯୋଉ ରଜ ହେଲା କୁଆଡେ କଣ? ଏଇ ମତେ ସେମ୍ ନା ନାଇଁ ର ଜରେ ମୁଁ ଆଉ କୁଆଡେ ଯାଇନି। ତ ଟିକେ ଫିଲ୍ମ ହରିକା ଯିବାର ଥିଲା। ଯେହେତୁ ଆମର ଟିକେ ଗାଡି ଟା ନାହିଁ ଗାଡି ଟା ଟିକେ ହଠାତ୍ ଠିକ ରଜ ସମୟକୁ ଆମ ଗାଡିଟା ଖରାପ ହେଇଗଲା ତ ଆଉ ଇଏ ଓଲା ଓଲା କରିକି ଯିବାଟା ତକଲିଫ ନା କୋଉଠି କଣ ରହିପାରିବ ନା ଖାଇ ପାରିବ ନା କିଛି କରିପାରିବ। ହଁ ଏଠି ଯାଇଙ୍କିରି ଦେ ସେନା ଫିଲ୍ମ ହଲ ବୋଲେ ହେଇବ ପୁଣି ଫିଲ୍ମ ହଲ ସଲା ପରେ ଗୋଟେଟେ ଖାଇବାକୁଇଲେ ପୁଣି ସେ ଟିକ ଓଲା କରିକି ଯ ପୁଣି ସେ ଟୋ ଧରିକି ଘରକୁ ଆସ। ଭାଇ ଏତେ ଟେନସନ ମୁଁ କହିଲି ଛାଡ କେତେବେଳେ ଆଉ ଗାଡି ଠିକ ହଉ ଯିବେ ବି ସବୁ ଭଲ ଭଲ ଓଡିଆ ଫିଲ୍ମ ପଡିିନି କି?
ହଁ ହଁ।
ଅନୁଭବ ର ଆଉଁ ଯୋଉ ଅମ୍ଳାନ ର ଅରର୍ଧେନ୍ଦ ର ସବୁ ଆରେ ଚାଲିଛି ତିନି ଜଣଙ୍କର ଭଲ ଭଲ ଫିଲ୍ମ ସବୁ ହେଇଛି।
ହଁ ତମେ ବି ତାହେଲେ ଫିଲ୍ମ ଦେଖିବାକୁ ଯାଅ?
ହଁ, ହଁ ମୁଁ ଏଇ ରଜ ଟାଇମରେ ମତେ ଓଡିଆ ଫିଲ୍ମ ଭଲ ଆସେ ରଜ ଆଉ ଦଶହରାରେରେ ମୁଁ ଏଇ ଦିଟାରେରେ ଯାଏ ହେଲା।
ଓହୋ। ଆଉ ରଜରେ ପୋଡପିଠା ଖାଇଥିଲ?
ପୋଡପିଠା ହଁ ହଁ ଆମର ଏଥରକ ଘରେ ଆମେ ସବୁ ଆମଉଁ ଖୁଡ଼ି ହେରିଙ୍କା କାଙ୍କୁ ମିଶିକିରି ସେ ୟୁଟ୍ୟୁବରେ ଦେଖିକରି ପୋଡ ପିଠା କରିଥିଲେ ଭଲ ହେଇଥିଲା।
ତମକୁ ଆସେ?
ନା ମତେ ଏତେ ଆସନି ଦେଖିଲି ଟ୍ରାଏ କଲେ ହବ ମୁଁ କେବେ କରିନି।
ଓହୋ।
ଆମର ଇଟିଲି ତରକାରୀ ମୁଁ କରିଦେଇଥିଲି ସକାଳୁ ସମସ୍ତେ ଖାଇଲୁ ଆଉ।
ଓହୋ।
ଆଉ ତମେ କୁଆଡେ ଯାଇଥିଲ କଣ?
ଏ ଭଉଣୀ ମାନେ ଆସିଥିଲେ ତାପରେ କୁଣିଆ ବି ଆସିଥିଲେ ଏମିତି ବୁଲାବୁଲି କରିଥିଲୁ ଆଉ ମମିଙ୍କ ବା ଡେ ବି ପଡ଼ିଲା ରଜ ସଂକ୍ରାନ୍ତି ଦିନ ସେକେଣ୍ଡ ରଜ ଦିନ। ଆଉ ତ ଏମିତି ଟିକେ ଘରେ ମଜାମସ୍ତି କଲୁ ସମସ୍ତେ କେକ୍ କାଟିଲୁ। ଆଉ ସେମିତି ଟିକେ ମଜାମସି କଲୁ ଆଉ।
କେକ କଣ କିଣିକି ନା ତମେ ନିଜେ ବନେଇଲ?
ନାଇଁ ମୁଁ ଯେହେତୁ ଟିକେ କେକ ଏ ଯୋଉ ରଜ ଟାଇମରେ ଝିଅପିଲା କିଛି କାମ କରନ୍ତିନି ତ ସେଥିପାଇଁ କିଣିକି ଆଣି ଦେଇଥିଲୁ ଆଉ।
ଓହୋ ଆଉ ରଜସେତିର ବାରରେ ପଡ଼ିଥିଲା ନନ ଭେଜରିକା ହେଇଥିବ। ନା ଖାଆନ୍ତିନି।
ନାଇଁ ଆମ ଘରେ ଖାଆନ୍ତିନି ଆମେ ସହଜମା।
ଓକେ ସବୁଦିନ ନା ଏମତି?
ନାଇଁ ସବୁଦିନ।
ଆ ତମେ?
ଆମେ ଏମତି ବ ଦି ଭଉଣୀ ବାହାରେ ଖାଇଦଉ କିନ୍ତୁ ଘରେ ଟୋଟାଲି ପଶେନି।
ଓହୋ ଘରେ ତମର ନନଭେଜ ହୁଏନି ନା।
ହଁ ବାବା ଯେହେତୁ ଖାଆନ୍ତିନି ଭାଇ ବି ଖାଏନି ଟୋଟାଲି। ତ ଆଉ ଫୁଣ ଘରକୁ
ଖାଆନ୍ତି
ମମି ଆଗରୁ ଖାଉଥିଲେ ଏବେ ବି ଖାଉଛନ୍ତି କିନ୍ତୁ ସେତେ ଆଉ ନାହିଁ।
ଓହୋ ଆଉ ଘରେ ଜଣେ ଦି ଜଣ ନ ଖାଇଲେ ବି ଭଲ ଲାଗିବନି।
ହଁ ଯିଏ ତ ମେନ୍ ମଣିଷ ସେମାନେ ଖାଉନାହାନ୍ତି ଆଉ ଖାଇକି
ହଁ ସେମାନେ ଖାଇଲେ ଆଣିକି ଗୋଟେ କଲ ଭଲ ଲାଗିବ କେହି ନ ଖାଇଲେ ଜଣେ ଦି ଜଣ ଏକୁଟିିଆ ଭଲ ଲାଗିବନି ଖାଇବାକୁ।
ସେଇତ।
ଆଉ ଫିଲ୍ମ ଫିଲ୍ମ ଦେଖିବାକୁ ଭଲ ଲାଗେ ନା ନାଇଁ?
ହଁ ମତେ ବହୁତ ଭଲ ଲାଗେ।
ଆମେ ଏ ରଜରେ ଯାଇନ ଫିଲ୍ମ।
ନା ରଜ ଟାଇମ୍ ରେ ଏଇ ଫ୍ରି ଟିକେଟ୍ ଯାହା ମିଳୁଥିଲା ସେଇଗୁଡ଼ା ଦିଥର ଯାଇଛୁ ଦେଖିଦେକି ଆସିଛୁ ଆଉ।
ଆଉ ଏଠ ତ ସବୁ ଫଙ୍କସନ୍ ସବୁ ରଜ ଦୋଳି ହରିକା ଯଉ ସବୁ ତମର ସବୁ। ଫଙ୍କସନ୍ ପଡୁଥିବ ତମ ଗାଁ ପଟେ ଯୋଉଠିଥିବ।
ହଁ ଏ ରଜ ମହତ୍ସ ଇଏ ଯୋଉ ପଡୁଥିଲା ଦୋଳି ଖେଳିଲୁ ସମସ୍ତେ ମିଶିକି ତାପରେ ଆଉ କିଛି ହଁ ହଁ।
ତିନି ଦିନ ଯାକ ନା ଗୋଟେ ଦିନ?
ନାଇଁ ଗୋଟେ ଦିନ ଯାଇଥିଲୁ ଆଉ ସବୁ ଅଲଗା ଆଡେ ଦି ଦିନ ବୁଲିଲୁ ଆଉ।
ହିଁ ହଁ ରଜ ମଉଜ ବି ଭଲନୁହେଁ କି ଏଠି ସବୁ ଡ୍ୟାନ୍ସ ପ୍ରୋଗ୍ରାମ୍ ହରିକା। ଆଉ ଖେଳ ସବୁ ତା ଆସ ଫାସ ପୁଞ୍ଚି। ତାପରେ ଦୋଳି ହରିକା ସନ୍ଧ୍ୟା ବେଳକୁ ରହୁଥିବା ପ୍ରୋଗ୍ରାମ୍ ଦିନରେ ଯିଏ ସବୁ ଯ କଜ କୁଇଜ୍ ଛୋଟ ପିଲା ଯୋଉ ସବୁ ଯାଉଛନ୍ତି କୁଇଜ୍ କପିଟିସ୍ନ କରିକି। କ୍ୟାମ୍ ଦୌଡା ଦୌଡି ଆଉ ତା ଖେଳ ଏମିତି ସବୁ ହଉଛି ସେତ ମୁ ଯାହା ହଉ ଗୋଟେ ପରମ୍ପରାକୁ ବଞ୍ଚେଇିବା ପାଇଁ ଗୋଟେ ଆଜି କାଲି ଏ ସବୁ ତ ଟାଉନୁରେ ବେଶୀ ନାହିଁ ନା ଏଇ କିନ୍ତୁ କୁଆଡେ ନିଉଯୁ ଫିଉଜ୍ ଦେଖୁବୁ ଭୁବନେଶ୍ୱର ହରିକ ସବୁଠି ରଜ ମୋଊଯ ତିନି ଦିନ ଯାକ।
ସେ ତଥାପି ଏବେ ସବୁଆଡେ କରିସାରିଲେଣି ରଜ ମ ଚୋବେଇ ଚୋବେଇକା ପକେଇ ସାରିଲେଣି ହୁଁ।
କଣ କହିଲା?
ରଜ ମହୋତ୍ସବ ଇଏ ଏବେ ସବୁଆଡେ ତ ପଡଲାଣି ଆଉ।
ହଁ ହଁ ଏତ ସବୁଆଡେ ତ ହେଲାଣି ଦୋଳି ଫୋଳି ସିଷ୍ଟମ ଯେହେତୁ ନାହିଁ ପ୍ରାୟ ସମସ୍ତେ ଯାଇକି ଲୁ କ ତାପରେ ମିନା ବଜାର ଯଉ ସବୁ ଷ୍ଟଲ ଏବେ ପକେଇଲେଣି।
ହଁ।
ବୁଲାବୁଲି କରି ଖାଇ ପିକି ଆସିବା କଥା ଆଉ କଣ ଆଉ
ହଁ।
ଏଇତ କଥା ଆଉ ହଉ ହଉ ମୁଁ ଟିକେ ବେ ତ ଅଛି ଆଉ କେତେବେଳେ କଲ୍ କରିବ ମୁଁ ରଖୁଛି ଆଁ।